ହଁ କଣ କରୁଛ ତୁମେ? ଫୋନ୍ ତ ଲାଗୁନଥିଲା ଏବେ ଫୋନ୍ ଲାଗିଲା ଜଷ୍ଟ। ହ୍ୟାଲୋ।
ଏବେ ବି ଟିକେ ଟିକେ ନେଟୱାର୍କ ଇସ୍ୟୁ ହେଉଛି ବୋଧେ ହମ୍ ଶୁଭିଲା ଶୁଭିଲା।
ନା ତ ଲାଗୁଥିଲା ଏବେ ସାଙ୍ଗେ ସାଙ୍ଗେ ଲାଗିଲା ଦୋକାନ ଯାଇଥିଲି ଯେତବେଳେ ସେତେବେଳେ ଲାଗୁନଥିଲା।
ଆ
ଏତ ଲାଇନ୍ ପଳେଇଲା।
ହୁଁ। କରେଣ୍ଟ ପଳେଇଛି ନାଇଁ ସେଥିପାଇଁ ଟିକେ ନେଟ୍ ସ୍ଲୋ ହେଉଥିବ ଆଉ।
ମୁଁ ବୋଉ ତାଙ୍କୁ ପଚାରି ଫୋନ୍ କରିକି ମୁ କହିଲେ ଆଉ ହଉନି ନାଁ ମୁଁ ତାଙ୍କୁ ଫୋନ୍ କରିଥିଲି ମୁଁ କହିଲି ଆଉ ହଉନି ଆଉ କ କିଛି ଲାଗିଲାନି ସେଠୁ ସେ କହିଲେ ତମେ ରିଫ୍ରେସ୍ କରିଦିଅ ଆଉ ଥରେ ଲାଗିବ। ଆ ସେଠୁ ରିଫ୍ରେସ୍ କରିଦେଲି।
ହୁଁ।
କଣ କରୁଛ?
ମୁଁ ଏଇ ଇନଷ୍ଟା।
ଖାଲି ଇନଷ୍ଟା ରେ ଅନଲାଇନ ରହିଛ ଆଉ।
ଇନଷ୍ଟା ସ୍କ୍ରୋଲିଂ କରୁଥିଲି ଆଉ। ଟିକେ ଆଉ ମଝିରେ ମଝିରେ ଆଉ ହ୍ଵାଟସପ୍ ଇନଷ୍ଟା। ଆଉ କଣ ଏଇଯା ଆଉ।
ହଁ ଇନଷ୍ଟା ରେ ଭଲ ଭଲ ରିଲ୍ ଆଉଛି କେତେବେଳେ କେତେବେଳେ ଭଲ ଭଲ ରିଲ୍ ଆସୁନି ସେ ତାର ମନ
ହୁଁ ନା ଯୋଉ ଟପିକ୍ ରେ ଦେଖିବ ସେଇ ଟପିକ୍ ରେ ଆସିବ ଭଲ ଆଉ।
କଣ ହେଇଛି?
ମୁଁ କହିଲି ଯୋଉ ଟପିକ୍ ରେ ଦେଖିବ ସେଇ ଟପିକ୍ ରେ ଆସିବ।
ହଁ ହଁ ମୋର ଅନୁଯାୟୀ ଆସେ ବେଳେ ବେଳେ ବେଳେ ବେଳେ ଆସେନି ଏଇଆ ହିଁ ହୁଏ।
ତମ ଉପରେ ଉପରେ ଡାଇରେକ୍ଟ।
ହଁ ସେଟା ତ ସତ କ ଥା ମେର ତ ଇନଷ୍ଟା ସବୁବେଳେ ମତେ ଭଲ ଲାଗେ
ନା ସବୁବେଳେ ନୁହେଁ।
ବେଳେ ବେଳେ।
ଡିଲିଟ୍ ବି କରିଦିଏ ବେଳେ ବେଳେ ଏବେ ଘରେ ଅଛି ବୋଲି କି ମାନେ କରିଦିଏ ଆଉ ଏବେ ଘରେ ଅଛି ବୋଲି ଏବେ ୟୁଜ କରୁଛି ମାର୍ଚ୍ଚ ରେ ଖୋଲିଲି। ମାନେ ଛୁଟି ଏଗଜାମ ବେଗଜାମ ସରିଲା ମାର୍ଚ୍ଚ ରେ ଖୋଲିଲି ବୋଧେ ମାର୍ଚ୍ଚ ଏଇ ଅଛି ପୁଣି କୋଉଠି ପଢା ପଢି ଷ୍ଟାର୍ଟ ହେଇ ଗଲେ ପୁଣି ଡିଲିଟ୍ କରିଦେବି ଆଉ।
ହୁଁ। ପଢା ପଢି ଷ୍ଟାର୍ଟ ହେଇଗଲେ ଆଉ ଇନଷ୍ଟା ଦେଖିବାକୁ ଇଚ୍ଛା ହବନି କି ଇନଷ୍ଟା ରେ ଆଉ ଅନଲାଇନ ରହି ଆସି ସେତେବେଳେ ତ ବ୍ୟସ୍ତ ରହିଯିବ ଆଉ ଇନଷ୍ଟା କଣ ଅନଲାଇନ ଯିବା ନା କଣ। ହ୍ୟାଲୋ।
ହଁ ଶୁଭୁଛି ତ?
ହଁ ମତେ ସୁଭୁଛି ଆଉ କଣ ଖାଇବା ସନ୍ଧ୍ୟା ବେଳେ?
ସନ୍ଧ୍ୟା ବେଳେ ଏ ଯାଇଁ କିଛି ଖାଇନି ଦେଖିବା ଆଜି ୟିପ୍ପି କରିକି ଖାଇବି।
ଏ ଯେ କରିକି ଖାଇନା ଆଉ ରହିଛ ଆସିକି ଆଠଟା ବାଜିବ ତମେ ବିି ଖାଇବ।
ନାଇଁ ଏକାଥରେ ଏଇପି ଖାଇବି ଆଉ।
ଖାଉ ନାହିଁ କି ରାତିରେ ବୋଧେ ଶୋଇପଡ?
ହଁ ଖାଏ ରାତିରେ ଆଜି ଆଉ ଖାଇବିନି ଆଜି ଟିକେ ଇପି ଦିନ ହେଲା ଖାଇଥାନ୍ତି ଖାଇ ପାରିଲିନି। ଆଜି କରିବି ଆଉ। ଚାଉମିିନ କରିଥିଲି ପହର ଦିନ ଏତେ ଟେଷ୍ଟ ଖରାପ କରିଦେଲେ କହିବାର କଥା ନୁହେଁ।
କାହିଁକି?
ହେଇଗଲା ଥରେ ଫାଷ୍ଟ କରିଥିଲି ଭଲ ହେଇଥିଲା। ଅଣ୍ଡା ଚାଉମିିନ କରିଥିଲି।
ଦେଖି କରଦଉ ଚି ଚିକେନ୍ ପକେଇକି କର ଅଣ୍ଡା ପକେଇ କି କଲେ ଭଲ ଲାଗୁନି। ଚିକେ
ହଁ। ହଁ ଚିକେନ ଟା ତ ବେଶୀ ଭଲ ଲାଗେ। ଅଣ୍ଡା ଟା ବି ଠିକ ଠାକ୍ ଲାଗେ ଅଣ୍ଡା ଟା କରିଥିଲି ଭଲ ହେଇଥିଲା। ବହୁତ ଭଲ ହେଇଥିଲା। ହେଲେ ତାପରେ ଆଉ ଯେତ ଥର କରୁଛି ଭଲ ହଉନି ଚାଓମିନ୍।
ହଁ ୟୁଟ୍ୟୁବରେ ଦେଖିକି କରିଦିଅ ଭଲ ହବ। ବେଶୀ ଭଲ ଲାଗିବ ୟୁଟ୍ୟୁବ ହବ ୟୁଟ୍ୟୁବ ରେ ମୋର ଇନଷ୍ଟା ରେ ବେଳେ ବେଳେ ପଳେଇଆସେ ଖାଇବା ଜିନଷ ଗୁଡ଼ାକ ଲାଇ କରଦ ତ ଗଠେ
ହଁ। ତମୁକୁ ଆସେ?
ନା ମୁଁ ତ ଏଇ ଚାଉମିିନ କରିପାରେନା। କେବଳ କଣ ଚିକେନ କଣ?
ଆ ଚିକେନ୍ କସ୍ତା।
ହଁ ଚିକେନ କଷା ଆସେ। ଆଗରୁ ଆସୁଥିଲା ଆଉ ଆସୁନି। ଆଉ ମନେ ନାହିଁ। ଇଚ୍ଛା ହଉନି ବା ଖରା ଗରମ ରେ। ତମେ ଚିକେନ ଚିକେନ ରୋଲ କେବେ କରଛ?
ହଁ ଚିକେନ ରୋଲ ନା ଖାଲି ରୋଲ କରଛି ମାନେ ଭେଜ ରୋଲ।
ଚିକେନ ବି ପକେଇଦେ ରୋଲ ହେଇଯିବନି ସେ
ହଁ ହଁ ଘରେ ଅଛନ୍ତି। ବହୁତ ହେଇ କରିଦିଅନ୍ତି ମୁଁ ଟିକେ ଟିକେ ହେଲ୍ପ କରେ ତାଙ୍କ ସହିତ ଆଉ। ଆଉ ବାକି ଭେଜ ରୋଲ ମୁଁ ନିଜେ କରିପାରିବି। ଭେଜ ରୋଲ ମୁଁ ନିଜେ କରୁଛି।
ଭଲ କିଣା କରିଦବ ଖାଇବେ ଖାଇ ଖୁସି ହେଇ ବି ଟିକେ ଆଉ।
ହଁ କେକ୍ ବି।
ମାନେ ବିସ୍କୁଟ
କେକ୍ ବି ବନେଇ ଶିଖିଛ?
ହୁଁ ମାନେ କରିଛି ଆଗରୁ ମାନେ ଦି ବର୍ଷ ପୂର୍ବରୁ କରିଥିଲି ଏବେ ଆଉ କର ହଁ ଅଣ୍ଡା ଟା ପହିଲେ ଭଲ ହବ। ମୁଁ ଖାଲି କରେ କଫି ଏଇ ଯୋଉ କୋକ ପାଉଡର।
ହଁ ଅନ୍ଲାଇନ୍ ଅନ୍ଲାଇନ୍।
ଆଉ ଅନଲାଇନ ରେ ତ ସବୁ ବିକ୍ରି ହଉଛି ଆଉ। ଅନଲାଇନ ରେ କଣ ବିକ୍ରି ହଉଛି କୁହନା।
ଅନଲାଇ ମାଟ ଫାଟ୍ ଏବେ ଖୋଲିଗଲେଣି ମିଳିଥିବ।
ଅନଲାଇନ ଅନଲନରେ ବେଶ ବେଶୀ ଡ୍ରେସ ଗୁଡା ଗୋଟେ ଗୋଟେ ଭଲ ଆସଛି ଗୋଟେ ଗୋଟେ ଆସୁନି।
ହୁଁ। ନା ଫ୍ଲିପକାର୍ଟ ରେ ତ ଠିକ ଠାକ୍ ମାନେ ଆମ ପାଇଁ ମିଡିଲ କ୍ଲାସ ଆମର ବଢିଆ। ଫ୍ଲିପକାର୍ଟ, ଟା ବେଷ୍ଟ ମେଶୋ ଟା ଭଲ ଆସେନା ଟିକେ, ଭଲ ଆସ ମାନେ ହଁ, କପଡ଼ା ଟିକେ, ବେଳେବେଳେ ବଜେଟ୍ ହିସାବ ତାର ଯେମିତି ପଇସା ସେମିତି,
ମିନ୍ତ୍ରାରେ ଯଦି ଅର୍ଡର କରିବ ଆଉ ତିନି ହଜାର, ଚାରି ହଜାର ଡ୍ରେସ୍ ଲୋ।
ହଁ, ମିନ୍ତ୍ରା ଛାଡା ବହୁତ ରେଟ୍ ସିଏ ବଡ ଲୋକିଆ।
ହଁ, ମିିନ୍ତ୍ରା ଭାରି ପଇସା ମୁଁ ଗୋଟେ ଡେସ ଏଇ ତିନି ଦିନ ତଳେ ଦେଖିଥିଲି, କେତେ ତିନି ହଜାର ମୁଁ କହିଲି ଘରେ ପଇସା
ହୁଁ ମୁଁ ସେଇଥିପାଇଁ ମିନ୍ତ୍ରା ଖୋଲେନା, ଫ୍ଲିପକାର୍ଟଟା ସବୁବେଳେ ଚାଲିଥିବ ଖାଲଟାରେ।
ଫ୍ଲିପକାର୍ଟ ରେ ଫ୍ଲିପକାର୍ଟରେ ସବୁ ଜିନିଷ କମ, ଆଉ ଭଲ ଜିନିଷ ବି ଆସେ। ବେଳେ, ବେଳେ ଆସେ ବେଳେବେଳେ ଭଲ ଡ୍ରେସ ଆସେନି। କଣ ଅର୍ଡର କରିବ ଖାଲି ଡ୍ରେସ ଗୁରା ଅର୍ଡର କରେ ନା କଣ?
ନା ମ ମୋର ଟିକେ ସ୍କିନ୍ କେୟାର୍ଟ।
ମାନେ ସଜ ଜିନିଷ ଅର୍ଡର କର?
କେୟାର ହଁ, ସ୍କିନ୍ କେୟାର ଜିନିଷ ଟିକେ ଭଲ ଲାଗେ ଆଉ।
ସଜ ହବାକୁ ଭଲ ଲାଗେ ଆଉ, ଡ୍ରେସ ପିନ୍ଧିବା କୁ ଭଲ ଲାଗେନା ବୋଧେ ଆଉ।
ହଁ ଡ୍ରେସ ଟା ସେମତି ଆଉ, ବେସି ସ୍କିନ କେୟାର ଆଉ।
ହଁ ଫ୍ଲିପକାର୍ଟ ରେ ସବୁ ଜିନିଷ ବି ଭଲ ଆସିବନି, ଦାମିକା ଜିନିଷ ଭଲ ଆସିବ।
ହଁ ମାନେ ବ୍ରାଣ୍ଡ ଜିନିଷ ଗୁଡା।
ହଁ, ଆ ଏଇ ଦୁଇଶହ, ତିନିଷ ଅର୍ଡର କରିବ ସେ ଭଲ ଜିନିଷ
ହୁଁ, ମେକଅପ୍ ନୁହେଁ ମାନେ ସ୍କିନ୍ କେୟାର ଯଉଗୁଡାକ ଦରକାର ସେଗୁଡା ଆଉ। ଆକ୍ନେ, ମାକ୍ନେ ପାଇଁ ମାନେ ବ୍ରଣ ବ୍ରଣ ପାଇଁ ଯୋଉଗୁଡା ରହିଲା।
ହିଁ ସେଗୁଡ଼ା ବେଶୀ ପଇସା। ମୁଁ ଏଇ ଦି, ତିନି ରେ ମୁଁ ଗୋଟେ ଡ୍ରେସ ଅର୍ଡର କରିଥିଲି ଦୁଇଶହ ଟଙ୍କା ଆଉ କପଡା ପୁରା ପତଳା।
ମେସୋ?
ନା, ଫ୍ଲିପକାର୍ଟ ରୁ ଆର୍ଡର କରିଥିଲି।
ହୁଁ,
ସେଇଟା ତ ଏତେ ପତଳା ଅଛି ଗଳିଯିବ ଦେହରେ। ଆ ମୁଁ ସେ ମୋର ନୁହଁ ସେ, ମୋ ଭାଉଜ ଙ୍କର।
ଆଚ୍ଛା। ଦେଖିଆ ମୁଁ ଗୋଟେ ଆଲାରାମ ଅର୍ଡର କରିବି ମୋ ଭାଇ ର।
ଆଲାରାମ୍ ଅର୍ଡର କରବ କାଇଁ ଶୀଘ୍ର ଉଠୁନାହାନ୍ତି ତମେ ଆଲାରାମ୍ ଅ ର୍ଡର କରିବ?
ଏଇ ବା ଲେଟ ରେ ଉଠୁଛି, କ୍ଲାସ୍ ଯାଉନି।
ଆଲାରାମ ଗୁଡା ଅର୍ଡର କରୁଚ। ସେଗୁଡା ଆଉ ଚାଲୁନି ଗୋଟେ, ଗୋଟେ ଆମର ଜଣେ ଟାଟର ଚାଲିଲାନି
ଚାଲୁନିି?
ନା ଥରିଏ ଆଣିିଲେ ଚାଲିଲାନି ରିଟର୍ନ କରିଦେଲା ସାଙ୍ଗେ ସାଙ୍ଗେ ତମେ ଆଣ ତମକୁ ଯଦି ଠିକ ଲାଗୁଛି?
ମୁଁ ବି କେବେ ଆଣିନି। ସିଏ ଥରେ ଆଣିଥିଲା ଅଫଲାଇନ କୋଉ ମାର୍ଟ ରେ ସେଇଟା ତାର ଖରାପ ହେଇଯାଇଛି। ପୁଣି ମତେ କହିଛି ଗୋଟେ ଅର୍ଡର କରିବାକୁ।
କରିଦିଅ। ଅନଲାଇନ ଆ ଚାଲୁନି ସେ ଗୁଡା ଘଣ୍ଟା ଗୁଡାକଣ ଚାଲିବ ନା ତାକୁ କହିବ ତ ମୁଁ ଚଲେଇକି ଦବ,
ସେ ଓପନ ବକ୍ସ ରେ ଚଲେଇକି ଦବ। ଏମିତିରେ ତ ଚଲେଇକି ଦବନି।
ସେଇବା। ଦେଖିଆ କଣ ହଉଛି, ମୁଁ ପୁଣି ଅର୍ଡର କରିବି କି ଆଉ ଜଣଙ୍କୁ, କହିବି ମୁଁ ଏଠି ଅଛି ନା। ନାଇ ତା ପାଖରେ ଫୋନ ପା ହେଲାନି ସେ ପ୍ଲସ ଟୁ ତ ତାର। ଭିିବିଓରେ ରହୁଚି।
ହ ଫୋନ ଆଲଉ ନାହିଁ ହଁ ଠିକ କଥା କହୁଚ। ମଶା ଲାଗୁଚନ୍ତି ନା ଏତେ ଜୋର ସେ କୁହନା କୁହନା।
ହଁ ଏଠି ବି ସେଇଆ। ମୋ ଗୋଡ ଖାଇସାଇଲେଣି। ବର୍ଷା ତ ହେଇନି ଲାଇନ କାଟିଦେଇଚି ନା?
ଏ ବର୍ଷା ନହେଲେ ଆମର ଲାଇନ କଟା ବର୍ଷା ହେଲେ ଆମ ଲାଇନ କଟା ଆମର ସବୁ ଲ
ଏଠି ଅଛି କି ନାଇଁ ଦେଖିଆ ଏଠି ଅଛି।
ଏଇଠି ପୁରା ଜହ୍ନ ରାତି ବଢିଆ ଦେଖା ଯାଉଚି। ତମ ଗୀ ଗୀତ ଗାଅନି। ଗୀତ ଗାଇବାକୁ ଭଲ ଲାଗେନି?
ବୁତା, ତମେ ଗାଁ ବୁ ତା।
ହଁ ମୁଁ ତ ଗୀତ ଗାଏନି। ବେଳେ ବେଳେ ଗାଏ ଯେ କେତେ କଣ ଭାବିକି।
ମୁଁ ଶୁଣେ ଗୀତ ବହୁତ ହେଲେ ମତେ ଆସେ ନା କିଛି। ନିଜେ ଗାଇପାରିବିନି।
ଜଣେ ଜଣେ ସିନ୍ଗର ଆସିକି ଗାଆନ୍ତି ଜଣେ ଜଣେ ଗାଁ
ଶ୍ରାବଣୀ ଗୀତ ଗାଏ।
ଶ୍ରାବଣୀ। ଓ, ଓ ତାଙ୍କ କଥା କହୁଚ।
ହଁ ହଁ।
ଆ ସେ ତ ମୋର ଜାଣିଚ ତ।
ଉଁ ଉଁ ସେ ବଢ଼ିଆ ଗୀତ ଗାଏ।
ଆ ଭଲ ହେଲା ଆଉ ଖାଲି ଗୀତ ଗାଇ ଆମ ଘର ପକେଇ ଉଠେଇବେ ଆଉ।
ଭଲ ନା ଆଉ।
କହି ବନି କହି ବନି। ପୁଣି ପୁଅ ବିଗିଡ଼ିବ ମତେ କହିବ କଣ ପାଇଁ ଇଂ କହିଲ।
ଏନ୍ ଭଲ ମାନେ ଭଲ ଗୀତ ଜଣେ ଗୀତ ଯିଏ ଗାଉଥିବ କି ନାଚୁଥିବ ମାନେ ଭଲ ଗୋଟେ
ହଁ, ଭଲ। ଆଉ କଣ ଘର ଭିତରେ ଗାଇବ ଆ ଘର ଭାଙ୍ଗିବ ନା କଣ ଫ ଟ ଉଠେଇ ଏ ଯା ସୋରେ ଗାଇବେ ନା ଟିକେ।
ତାଙ୍କୁ ଦରକାର ହଁ।
ସୋରେ ଗାଇଲେ ସିନା ପଇସା ମିଳିବ। ଆଉ କଣ ଘର ଭିତରେ ରହି ଘର କମ୍ପେଇଇବେ, ଇବେ ଏ ବୋଉଟା କଣ କରୁଚି ଲୋ। ହଁ ହଁ ତାହେଲେ ଏମି ଯଦି ଗାଇବେ ତାଙ୍କ ସାଇ ରେ ବୋଉଟା କଣ ହଉଚି ଲୋ ଯାଇଥିଲା କାଲି ଗୀତ ଗାଈଲ
ହୁଁ ସେମିତି କାହିଁକି ଆଗ ସମସ୍ତେ କାମରେ ବିଜି ନା।
ହଁ ସେ ତ ସମସ୍ତେ ସମସ୍ତଙ୍କ କାମରେ ବିଜି। କାହାର କାମ ନାହିଁ ସେ ଗୀତ ଗାଇେ ବ ଗୋଟେ କଉଠି?
ସେଇଆ।
ଆଉ ତମ ମା। ହଁ। ଡ୍ରଇଂ ଡ୍ରଇଂ ମତେ ଏତେ ଭଲ ଆସେନି, ମୋ ଭାଇ କି ବଢିଆ ଆସେ।
ହୁଁ। ଜଣେ ଜଣେ ସେଇ ଡ୍ରଇଂ କରନ୍ତି। ସିଏ ଗୋଟେ ଗୋଟେ କଳା। ହଁ ସିଏ ବଟ ସାରିଲେଣି।
ଏବେ କଣ କରୁଚନ୍ତି ଫୋନ୍ ଦେଖୁଚନ୍ତି ନା କଣ?
ହଁ, ଏବେ ଫୋନ୍ କଥା ହଉଥିବ କି କଲ କଲେ ତାଙ୍କ ଭଉଣୀ ଭାଇ
କଥା ତ ହଉଥିବେ ହଉଥିବେ ଷ୍ଟପ୍ ହିଁ ହେବେନି।
ସେଇଆା ଚାଲୁଥିବ ପୁରା ନନଷ୍ଟପ୍।
କଣ କଥା ହୁଅନ୍ତି ମୁଁ ସେୟା ହିଁ ବୁଝିପାରେନି ଆପ୍
ହଁ- ମୁଁ ବି ସେଇ ଜଣଙ୍କ ସହିତ କଣ କେତେ କଥା ହେବି ତମ ସହିତ ଆଜି ଦିଥର ତିନିଥର ମାତ୍ର କଥା ହେଲିଣି ଟିକେ ଭଲ ଲାଗୁଚି ତମ ସହିତ କଥା ହଉଚି ହେଲେ ଆଉ ମତେ ବୋରିଙ୍ଗ୍ ଲାଗିବ ବୋଲି ମୁଁ କଥା ହୁଏନି କା ସହିତ। ହଁ ମତେ ଭଲ ଲାଗୁଚି ବୋଲି କଥା ହେଇଯିବାଣି ଏଥର ତିନି ଥର କଥା ହେଲିଣି ନହେଲେ ସତରେ ମୋତେ ବହୁତ୍ ବୋରିଙ୍ଗ୍ ଲାଗେ।
କଉ କଥା କୁହନି?
ମାନେ କଥାବାର୍ତ୍ତା ହେଲେ
ଜଣେ ନାଇଁ ଶୁଣ ଜଣେ ଜଣେ ଏମିତି କଥା ହେବେ ତମେ କ କଥା ହେଇ ବୋର୍ ହେଇଯିବ ଆଉ ସେକେଣ୍ଡ୍ ଟାଇମ୍ କଲ୍ କରିବାକୁ ଇଚ୍ଛା ହବନି।
ସେଇବା ତମେ ହେଇ କ କଥା ହଉଚି ବୋଲି ମୁଁ ତିନି ଥର ମାନେ କଥା ହେଲିଣି ନହେଲେ ମତେ ବହୁତ୍ କଷ୍ଟ।
ତମ ସାଙ୍ଗେ କଥା ହେଇ ମତେ ବହୁତ୍ ଖୁସି ଲାଗିଲା।
ମୁଁ ତ କଥା ହୁଏନି କାହା ସହିତ ହେଇ କଥ୍-ଏଇଥି ପାଇଁ ଖାଲି ପଇସା ଟା ପାଇଁ କଥା ହଉଚି।
ହଁ- ମୁଁ ବି ସେଇୟା ମୁଁ ବି ସେଇୟା ୟା ପୂର୍ବ ରୁ ଜଣେ ଫୋନ୍ କରିଚି ସେ ଏମିତି କଥା ହେଲେ ମୋ ସାଙ୍ଗରେ ମତେ ଆଉ ଇ ଇଚ୍ଛା ହଉନି ତାଙ୍କ ସାଙ୍ଗେ କଥା ହବାକୁ। କଣ କରିବା ଯଉ ପଇସା ପାଇଁ ଆଉ ଥରେ ଫୋନ୍ କରୁଚି ନହେଲେ ମୋର ଟୋଟାଲି ଇଚ୍ଛା ନାହିଁ ତାଙ୍କ ସାଙ୍ଗରେ କଥା ହବାକୁ।
ମୁଁ ତ କଥା ହୁଏନି କାହା ସହିତ୍।
ତାଙ୍କୁ ଶୁଣ ମୁଁ ତାଙ୍କୁ ପଚାରିଲି ଆଉ ତମେ କଣ ଖାଇଥିଲ କହୁଚନ୍ତି ଆ- ମୁଁ ବିରିୟାନୀ ଖାଇଥିଲି ମୋର ଆଉ ମନେ ନାହିଁ ମୁଁ ତାଙ୍କୁ ଆଉ ଥରେ ପଚାରିଲି ତମେ କଣ ଖାଇଥିଲ ମୁଁ ପା ବିରିୟାନୀ ଖାଇଥୀଲିି -ଖାଇଥିଲି ଥରେ କହିଲି ନା ମତେ ଆଉ ଭଲ ଲାଗିଲାନି। ତାଙ୍କ ସହ କଥା ହବାକୁ ତାଙ୍କ ନାଁ ଅଙ୍କିତା।
ଅଙ୍କିତା ଓ ହୋ ହୋ।
ତାଙ୍କ ପାଟି ଟା ବି ପୁରା ଅଲଗା ପ୍ରକାର ଭଏସ୍ ଟା ପୁରା ଅଲଗା ପ୍ରକାର ଲାଗୁଚି। ଠିକ୍ କହିଚ ତାଙ୍କ ଭଏସ୍ ଟା ପୁରା ଅଲଗା ପ୍ରକାର ହିଁ ଲାଗୁଚି।